ନମସ୍କାର୍ ନମସ୍କାର। ସାରିର ଦେରେ।
ଆପଣ କୋଉଠି ରହୁଛନ୍ତି?
ଆଜ୍ଞା ମୁଁ କେଉଁଝରରୁ କହୁଥିଲି।
କେଉଁଝର୍ କେଉଁଝର୍ କୋଉଠି ରହୁଛନ୍ତି ଭାଇ?
କେଉଁଝର ଆନ ଆନନ୍ଦପୁର ଆପଣ ଜାଣିଥିବେ।
ଆଜ୍ଞା ଶୁଣିଚି ମୁଁ ଯାଇନି ସିଆଡେ।
ଆଜ୍ଞା ଆପଣ କୋଉଠୁ କହୁଥିଲେ ମ୍ୟାଡ଼ାମ?
ମୁଁ ଭୁବନେଶ୍ୱର ଝାଡ଼ଖଣ୍ଡରୁ।
ଆଜ୍ଞା।
ଆପଣଙ୍କ ଘରେ କିଏ କିଏ ରହୁଚନ୍ତି ଭାଇ?
ଘରେ ବାପା ମା ମୁଁ ଆଉ ଭାଇ।
ଅହ।
ଆପଣ କଣ କରନ୍ତି ମାଡାମ୍?
ମୁଁ ହାଉସ୍ ୱାଇଫ୍ ଅଛି।
ଆଜ୍ଞା।
ଆଉ ଟ୍ୟୁସନ ବି କରେ ଛୁଆଙ୍କୁ।
ଆଜ୍ଞା। କଣ୍ କହିଲେ?
ସ୍ପୋକନ୍ ଇଂଲିଶଂ ଇଂ- ଇଂରେ- ଇଂରାଜୀ ଶି କହିବା।
ଆଜ୍ଞା ଶିଖୁଚନ୍ତି ନା ଆପଣ ଟି-ମାନେ ଶିଖଉଚନ୍ତି?
ମୁଁ ଶିଖଉଚି।
ଆଜ୍ଞା ଛୋଟ ଛୁଆଙ୍କୁ?
ଛୋଟ ଛୁଆ ବଡ ଛୁଆ ସମସ୍ତଙ୍କୁ ଅନଲାଇନ୍ ରେ। ଆଉ ପିଲ୍-ଆଜ୍ଞା ପିଲା ବି ପାଠ ପଢିବା ପାଇଁ ଆସୁଚନ୍ତି ନା।
ଆଜ୍ଞା ହଁ ଆଉ ଆପଣ ମାନେ ଖାଇସାଇଲେଣି ମ୍ୟାଡ଼ାମ୍?
ହଁ ନିଶ୍ଚିତ ଆମେ ଶୀଘ୍ର ଖାଦ୍ୟ ଗ୍ରହଣ କରିଦଉ ରାତିରେ।
ଓଃ କା ଆପଣ ଖାଇସାରିକି ଏବେ। ଅ- ବସନ୍ତି ଘରେ ନା କଣ କରୁଚନ୍ତି ଆଉ କିଛି?
ନା ମୁଁ ତ ଖାଇସାରିକି ଆପଣଙ୍କ ସହିତ କଥା ହଉଚି ପିଲାମାନେ ପାଠ ପଢୁ ଶୀଘ୍ର ଖୋଇଦିଏ ପିଲାମାନେ ପାଠ ପଢିକି।
ଓହୋ ତାଙ୍କ ପାଇଁ ସମୟ ବାହାର କରନ୍ତି ସେମାନଙ୍କୁ ପାଠ ପଢେଇବା ପାଇଁ।
ହଁ ତାଙ୍କୁ ତ ମୁଁ ସ- ପଢଉଚି ନା ଷ୍ଟିଲ୍ ମୁଁ ହିଁ ପଢେଇଚି ମୁଁ ଆଜି ଏପର୍ଯ୍ୟନ୍ତ ଟ୍ୟୁସନ୍ ଦେଇନି ବଡ଼ ପୁଅକୁ ସପ୍ତମ ଶେଣୀ ହେଲାଣି। ଆଜି ପର୍ଯ୍ୟନ୍ତ ଟ୍ୟୁସନ୍ ଦେଇନି ମୁଁ ହିଁ ପଢଉଚି।
ସେ ଆପଣଙ୍କ କତିରେ ହିଁ ପାଠ ପଢନ୍ତି?
ହଁ ଦି ଜଣ ମ କତିରେ ବି ପଢନ୍ତି।
ଆଜ୍ଞା।
ତା ସହିତ ଅଲଗା ପିଲା ବି ଆସନ୍ତି ସେମାନେ ବି ପଢି ଦିଅନ୍ତି ଏକା ସାଙ୍ଗେରେ।
ଆଜ୍ଞା।
ମତେ ଭଲ ଲାଗେ ପାଠ ପଢେଇବା ପାଇଁ।
ନିହାତି ସେଟା ଅ -ନିଜର ପାସନ୍ କୁ ସେଇଟା ଇଏ କରୁଚନ୍ତି ତା ସହିତ। ଖୁସିରେ ଚଳୁଚନ୍ତି ସେଇଟା ବଡ କଥା।
ମତେ ଖୁସି ଲାଗେ ସେ ସମୟରେ ଟିଭି ଦେଖିବା ମତେ ପସ୍
ଆଜ୍ଞା -ଆଜ୍ଞା ନିହାତି ଟି ବା ଆଜିିକାଲି ସେ ସବୁ ସ୍ତ୍ରୀ ଲୋକ ଯେମିତି ସିରିଏଲ୍ ରେ ପାଗଳ ହେଁ ଆ ଆପଣ ସେ ସବୁ ଖୁସିରେ ନାହାନ୍ତି ସେଇଟା ବୁ ଆଜ୍ଞା।
ଯଉ ରିଲ୍ସ କରୁଚନ୍ତି ୟୁଟ୍ୟୁବ୍ ଦେଖୁଚନ୍ତି ଫେସବୁକ୍ ଦେଖୁଚନ୍ତି। ଇନ୍ଷ୍ଟା ଯେତିକ ସୋସିଆଲ ମିଡିଆ ଅଛି ରଖିଚି। ମୁଁ କିଛି ସେ ନେସେସେରୀ ନାହିଁ ତାକୁ ଧରନ୍ତୁ ଗୋଟେ ହୋଟେଲ ଗଲି ଖାଇବା ପାଇଁ। ସାଙ୍ଗେ ସାଙ୍ଗେ ସେଇଟା ପକେଇଦେଲି। ସେମିତି ମୁଁ କରିନି ଆଜି ପର୍ଯ୍ୟନ୍ତ ମୁଁ ବହୁତ୍ ଜାଗା ବୁଲିଚି ମତେ ବୁଲିବା। ଖାଇବା ହୋଟେଲରେ ମୋର ଛୋଟ ବେଳ ରୁ ସହକ ଏଟା। ମୁଁ ଯେବେ ଚାକିରି ଜୀବନରେ ଥିଲି।
ଆଜ୍ଞା।
ମୋ ପତି ମାସରେ ନୂଆ ଡ୍ରେସ୍ କିଣିବା। ଖାଇବା ବୁଲିବା ମୁଁ କୁଆଡ଼େ ବୁଲିିନି। ମୁଁ ଭାରତ ଭାରତ ବାହାରେ ବି ବୁଲିଚି।
ଅ ହୁଁ ଜାଗା ତାହେଲେ ବୋଝାଏ ବୁଲିଚ, ନାହିଁ?
ହଁ ବହୁତ ଜାଗା ବୁଲୁଚି ଏଇ କୋଭିଡ଼ ପରରୁ ଟିକେ ବୁଲିବା ରହିଯାଇଚୁ ସେଇଠି ଆଉ।
ଆଜ୍ଞା। ଆମେ ବି ଆଜ୍ଞା ଏଇ ଆମ ଗାଁ ଲୋକ ଯେତୋଳେ ବୁଲାବୁଲି କରତେ ଯାଉ ଆମର ଏ ଯୋଉ ଏଇ ଉଁ ଗୋଟେ ଗାଁର ଟ୍ରିପ୍ ଥାଏ କି ବର୍ଷକୁ ବର୍ଷ ଯାଆନ୍ତି ବୁଲାବୁଲି କରିତେ। ଆମେ ବି ପୂର୍ବ ବର୍ଷ ଯାଇଥିଲୁ ଯେମିତି କିି ଉତ୍ତରପ୍ରଦେଶ ଆଉ ମଧ୍ୟପ୍ରଦେଶ ଯେମିତି ବି ଆମର ଅଯୋଧ୍ୟା ବନାରସ ରା ଯୋଉ ଆଉ କନ୍ତି ପ୍ରେମ ମନ୍ଦିର ଏଇ ସବୁ ଜା ଗା ବୁଲାବୁଲି କରୁଛି ଯେମିତି କି ଆ ଆଜ୍ଞା ପ୍ରେମ ମନ୍ଦିର ବହୁତ ବଢ଼ିଆ ଲାଗେ। ଯୋଉଟା କି ପର୍ଯ୍ୟଟନ ସ୍ଥଳୀ ଯେତିକି ଆମର ସେତିକି ଆଉ ଯେତିକି ଠାକୁରଙ୍କ ସ୍ତଳୀ ଯେତିକି ସେ ସବୁ ଜାଗା ବି ବିକାନୀ ବିହାରୀ ଯାଇଥିଲୁ ମନ୍ଦିର ସେବଦୁ
ପେ ମାନ୍ଦି ପଶିବା ପାଇଁ ରସ୍ ଆଉ ଭିତରେ ପଶିଗଲେ କିଛି ରସ୍ ନାଇଁ।
ଆଜ୍ଞା ବୋହୁତ ବଢ଼ିଆ ସେ ସବୁ ଭଲ ଲାଗଲା। ଆ ଆଉ ଆମର ଯେମତି କି ବିହାରରେ ଯୋଉ ଗୟା ପାଖରେ ଯେମିତି କି ବୁଦ୍ଧ ଗୟା ଯାଇଥିଲୁ। ଆଜ୍ଞା ବୁଦ୍ଧଙ୍କର ଇଏ ଆଉ ତାପରେ ଅ ସେଇ ଯାଇଥିନୁ କାଶୀ ବିଶ୍ଵନାଥ ଜୋତିର୍ଲିଙ୍ଗ ଆମର ଗୋଟେ ସେଉ ଯୋଉ ଉତ୍ତରପଦେଶରେ ସେଠି ବି ଯାଇଥିଲୁ। ଆଜ୍ଞା ଆଉ ମଧ୍ୟପ୍ରଦେଶର ଯାଇଥିଲୁ ଉଁ କିଛିଟା ଜାଗା ଯେମିତି ଉଜ୍ଜୈନ ଯାଇଥିଲୁ ଆଉ ମହାଦେବଙ୍କର ଯୋଉ ଇଏ। ଆଉ ଯେମିତି କିି ଚିତ୍ରକୂଟ ଉତ୍ତରପଦେଶର ବୋହୁ ଜାଗା ବୁଲି ବୁଲାକି ଆସଥିଲି ପୂର୍ବଥର। ଆଉ ଏ ବର୍ଷ ବି ଆମର ପ୍ଲାନିଂ ଥିଲା ମ୍ୟାଡ଼ାମ୍। ଆଜ୍ଞା ନିହାତି ବାହାରକୁ ନିଜ ଜୀବନରେ ଆଉ କିଛି ମାନେ ଆଚିଭ୍ କ ମାନେ ଗ୍ରହଣ କର କି ନକର କିନ୍ତୁ ନିଜର ଲଁ ଲାଇଫ ଟାକୁ ଏକ୍ସପ୍ଲୋର କରି ଏମିତି ବୁଲାବୁଲି କରିବା। ଏଟା ଗୋଟେ ଭଲ ଲାଗେ।
ନିହାତି ଭାଇ ଗୋଟେ କଥା ଆପଣ ତ ବୋହୁତ ଛୋଟ ହେବେ ମୋଠୁ ଭାଇ। ଗୋଟେ କଥା ସବୁବେଳେ ମ ଆମେ ଦିନ ରାତି ଚବିଶ ଘଣ୍ଟା ସଖାଳୁ ଉଠିଲେ ଗୋ ଟେ କାମ କରୁଚେ, କରୁଚେ କି ନା? ସଖାଳୁ ଉଠିବା ଘର ଝାଡ଼ୁ ବୁଲେଇବା ରୋଷେଇ କରିବା ଛୁଆ ସ୍କୁଲ୍ ଯିବେ ଆସ୍ ପିଆ ପିଇବା ଖାଇବା ପିଇବା ବାସନ୍ ଦୋ ଏଇ କାମରେ ସଇଲେ। ପୁଣି ସକାଳୁ ଆମର ଏଇ ଭଳିଆ ରୋଟି ଯଦି ଆମେ ଦି ତିନି ଦିନ କୁଆଡ଼େ ଯିବା ମନଟା ଖୁସି ଲାଗେ କି ନାଇଁ? କିଛି କାମ ନଥିବ କାହା ଫୋନ୍ ନଥିବ। ମୁଁ ଫୋନ୍ କାହାର ଧରେ ନା। ମାଙ୍କୁ କହିଦିଏ ମା ତୁ ବ୍ୟସ୍ତ ହବୁନୁ ମୁଁ ତତେ ତ ଥରେ କଲ୍ କରି କଥା ହେବି। ମୋ ଫୋନ୍ ତ ସାଇଲେନ୍ସ ହୁଏ ଅର୍ଜେନ କଲ୍ ଦେଖିଲେ କାର କଥା ହୁଏ ନହେଲେ ନାଇଁ। ମୁଁ ବୁଲିବା ପାଇଁକି ମାନେ ପୁରା ଫୁଲ୍ ମସ୍ତିରେ। କାହା ସାଙ୍ଗରେ କିଛି କଥା ନାହିଁ ବାର୍ତ୍ତା ନାହିଁ ତାଲେ ବୁଲିବା ପାଇଁ ନେଇଯି ମତେ। ଫୋନେ ତ ତାଙ୍କୁ ଦେଖି ଲାଭ କ ମୁଁ ସେଠି ବୁଲିନି। ଜର ଅନୁଭୂତିଟାକୁ ଭାବିବି ରଖିବି ଷ୍ଟୋର୍ କରିକି ନା ତାଙ୍କୁ ଦେଖିବି? ମତେ ଭୋଉତ୍ ଭଲ୍ ଲାଗେ।
ଆଜ୍ଞା ଏଥର ବି ଆମର ପ୍ଲାନିଂ ଥିଲା କି ଆମେ ନେପାଳ ଯିମୁ ଆଉ ସିକିମ୍ ଗ୍ୟାଂ ଟକ୍ ସିକିମର ଆଉ ଦାର୍ଜିଲିଂ ଆଜ୍ଞା ଏଇ ସବୁ ଜାଗା ଯିବା ପାଇଁ। ଏ ଟିକେ ବୁଲାବୁଲି କରିବା ପାଇଁ ଯିବା ପାଇଁ। ଗାଁ ଲୋକଙ୍କ ମାନ ସହିତ ଯିବା ପାଇଁ ଗାଁ ପିଲାମାନେ ଆମର ସବୁ କି କଣ ହେଉଚି କୁହନା ମ୍ୟାଡାମ୍ ଏକକ୍ଜୁଟ୍ ହୋଇକି ପିଲାଟେ ବସ୍ ମାନ କରିଦଉଛି ବସ୍ କରିଦେଇକି ନିଜ ନିଜ ଭଡ଼ା ଆକାଉଣ୍ଟ ଯେମିତି କଲେକ୍ସନ୍ କରିକି ତାଙ୍କୁ ହଁ ବସ୍ ପଇସା ଦେଇ ଦେଇ କି ଆମେ ସେମତି ଆଜ୍ଞା। ଆଜ୍ଞା ସେଇଟା ମୁଁ ଭଲ ଲାଗେ କି ଅଳ୍ପ ଆମର ମାନେ ବଜେଟ ଫ୍ରେଣ୍ଡଲି ରେ ଗୋଟେ ଯିବା।
ଫ୍ରେଣ୍ଡଲି ରେ ହେଇଯାଉଛି ଅସୁବିଧା ଅସୁବିଧା ହେଲେ ସମ ସମସ୍ତଙ୍କୁ ସାହାଯ୍ୟ କଲେ, ଦେଖନ୍ତୁ ଆମେ ଯିବା କଣ ଘ ଘଟିବ ନଘଟିବ ଆମେ ତ କହିବା ଠାକୁରଙ୍କୁ ଡାକି ଚାଲିବା। ସେଟା ତ ଇନସିଡେଣ୍ଟ କେତେବେଳେ ଆସିବ କେହି ବି କହିପାରିବେନି ତାର ଆମେ ବୁଲିବା ପାଇଁ ଯିବାନି ଆମେ ଖର୍ଚ୍ଚ କରିବାନି, ଏକାଠି ହେଇଗଲେ ଗୋଟେ ଏକତ୍ର ରହିଲେ ଯୋଉ କର୍ଯ୍ୟଟା ଘଣ୍ଟେ ଲାଗିବା କଥା ସେଟା ଅଧଘଣ୍ଟାରେ ହେଇଯିବ। ଯୋଉଟା ଆମର ପଚାଶ ହଜାର ଖର୍ଚ୍ଚ ଟା ସେଟା ଚାଳିଶ ହଜାରକୁ ପଳେଇଲେ। ସମସ୍ତେ ପାଞ୍ଚ ପାଞ୍ଚ ଦଶ ଦଶ କରି ଦେଇଦବା ସୁବିଧା ନା।
ଆଜ୍ଞା।
ଆମ ନାହିଁ, ଏ ଦେଇ ଖୁସି ଲାଗେ। ସମସ୍ତଙ୍କ ସହିତ ମିଶିକି ଯିବା ଆନନ୍ଦ ବି ଲାଗେ ବହୁତ ଭଲ ଲାଗେ।
ମତେ ଭଲ ଲାଗେ ଖୁସି ଲାଗେ ବାହାର ଇଏକୁ ଗଲା
ଆଜ୍ଞା।
ମ୍ୟାଡ଼ାାମ ଆପଣ କୁଆଡ଼େ କେମିତି ବୁଲାବୁଲି କରତେ ଯାଇଛନ୍ତି ମାନେ ବାହାର ଷ୍ଟେଟ୍ ହଉ କି ବାହାର କଣ୍ଟ୍ରି ହଉ?
ହୁଁ ମୁଁ ଥାଇଲାଣ୍ଡ ଯାଇଛି।
ଆଜ୍ଞା ଥାଇଲାଣ୍ଡ ଯାଇଛନ୍ତି। ଥାଇଲାଣ୍ଡ ଥାଇଲାଣ୍ଡ ତ ସେ ଭଲ ଜାଗା ଆଉ ମାନେ ଥାଇଲାଣ୍ଡର କଣ ଯେମିତିକି ବ୍ୟାଙ୍କକ୍ ଯୋଉ ଇଏ ତାଙ୍କର ଯୋଉ କହନ୍ତି କ୍ୟାପିଟାଲ ସିଟି ସେଠିକି ଯାଇଥିଲେ?
ହଁ କ କ୍ୟାପିଟାଲ ଦେ ଆପଣ ସେଠି ଯିବେ ତ ମନମୁଗ୍ଧ ହେଇଯିବ। ସଫାରି ଫଫାରି ଚଢିବେ ନା ଆପଣ କହିବେ ମୁଁ ଆଉ କୁଆଡେ ଯିବିନି ଥାଇଲାଣ୍ଡ ଥାଇ ମାସେସ ଖାଇବେ ନା ଆଉ। ସାର ଆପଣ କହିବେ ମୁଁ କୁଆଡେ ଯିବିନି ଥାଇଲାଣ୍ଡରେ ହିଁ ରହିଯିବି ସବୁବେଳେ।
ଆଜ୍ଞା ଆଉ କଣ ମାନେ ଏଇ ଯୋଉ ଉଁ କଣ୍ଟ୍ରି କି ଷ୍ଟେଟ୍ କଣ? ଆଜ୍ଞା।
ଆଉ ଦୁବାଇ ଆଉ ଦି ଚାରିଟା କଣ୍ଟ୍ରି ରହିଛି ଯିବି।
ଆଜ୍ଞା ନାଇଁ ବାହାରକୁ ଆପଣ କଣ୍ଟ୍ରି ଗଲେଣି ସେଇଟା ବଡ ବଡ କଥା କିନ୍ତୁ ଆମେ ଏଇ ଷ୍ଟେଟ ରୁ ଅଧିକ ଦୂରକୁ ଯାଇନୁ କି ଏବେ ବାହାର କଣ୍ଟ୍ରି ଯାଇନୁ ନେପାଳ ଯୋଉ ଫାଷ୍ଟ ଟାଇ କହୁଚୁ ନେ ପାଳ ଯିବା ପାଇଁ। ବାହାର କଣ୍ଟ୍ରି ଗୋଟେ ମାନେ କହିବାକୁ ଗଲେ ଆମର ନେବରିଙ୍ଗ ପଡ଼ୋଶୀ ମାନେ ଗୋଟେ ଦେଶ।
ଆ ସେଠା ତ ନେପାଲ ପଡ ଯାଆନ୍ତୁ ଯୋଉ ଦେଶ ଯାଆନ୍ତୁ ବୁଲିକି ଧୀରେ ଧୀରେ ଯିବେ। ପୁଣି ଆପଣ ଯେତେବେଳେ ବଡ ସର୍ଭିସ କରିବେ ସେତେବେଳେ ଯିବେ ଅସୁବିଧା କଣ ଅଛି ସମୟ ଲାଗିବ।
ଆଜ୍ଞା। ତ ଆପଣ ସେଇ ବାହାରକୁ ଏତେ ବାଟ ଗଲେଣି ସେଇଟା ମାନେ ବହୁତ ଜାଗା ବୁଲିଲେଣି ତ, କହିବାକୁ ଗଲେ ଥାଇଲାଣ୍ଡ ଯାଇ ଥିଲେ ଦୁବାଇ ଯାଇଥିଲେ ଆଉ ଏମତି
ଆପଣ ଏଇ ମୋ ଭାଇ ଭଉଣୀ ମା ବାପାଙ୍କ ଆଶୀର୍ବାଦରେ ମୁଁ ସବୁଆଡେ ବୁଲୁଛି। ଆହୁରି ଆଗକୁ ବୁଲିବି ଆହୁରି ଖୁସିରେ ରହିବି।
ଆଜ୍ଞା ନିହାତି।
ସମସ୍ତଙ୍କ ଆଶୀର୍ବାଦରୁୁ?
ଆଜ୍ଞା। ଆପଣ ବର୍ଷା ଏପଟେ ହେଇଥିଲା ମାନେ କହିବାକୁ ଗଲେ ଏଇ କାଲି ହେଇଥିଲା ପୁରା ଦିନ ସାରା ଆଜି ମାନେ ଲଘୁଚାପ ପଡିଯାଇଛି। ଯୋଉ ବର୍ଷା ଯୋଉ, ଆଜ୍ଞା ବର୍ଷାର ଅଭାବ ଯୋଉ ଥିଲା କୋଉଥିରେ ହେଲାନି ହବନି ହବନି ହେଲେ ଏବେ ବର୍ଷା ଦି ଦିନ ହେଲାନି ଯେ ବିଲ ବାଡି ପାଣି ପୁରା ଫୁଲ। ଏବେ ଲୋକମାନଙ୍କ ଚାଷରେ କୌଣସି ଆସୁ ସୁବିଧା ହଉନଥିବ ଲୋକମାନେ ସମସ୍ତେ ଚାଷ ଫସ ଠିକଠାକ କରିହୋଉଚନ୍ତି। ଆଜ୍ଞା।
ଆଉ ପା କପଡା ଲତା ଶୁଖୁନି ଓଦା ହେଇଯାଉଚି। ଗନ୍ଧ ହଉଚି ଘର ସାରା ଗନ୍ଧ ଓଦା କପଡା। କେତେ ଡାର ବୁଲେଇବେ କେତ ତେ କଣ କରିବ ଯାହା କଲେ ସେ ଗନ୍ଧ।
ଡ୍ରାଇଅର ଦେଲେ ବି ଆଜ୍ଞା ଯାହାହେଲେ ଖରା ଦିନ ଯେମିତି କି ବର୍ଷା ଦିନ ସେମିତି ଶୁଖିବ କି?
ନାଇଁ ପା ସୁ ପ୍ରକୃତି ବୋଲି ଗୋଟେ ଜିନିଷ ଅଛି କି ନା ଭାଇ ଜାଣିଛନ୍ତି ସେଇଟା ମାନନ୍ତି କି ନାଇଁ?
ଜ୍ଞା ନିହାତି ମାନେ।
କୁ ଆମେ କିଛି ପରିବର୍ତ୍ତନ କରିପାରିବାନି। ଯେତେ ଆମେ ମଡେଲାଇଜ ଯାହାବି ବ୍ୟବହାର କଲେ ଆମେ କିଛି କରିପାରିବାନି।
ଆଜ୍ଞା। ଓ ୱାସିଂ ମେସିନ ରେ ପୁରେଇ ଦବୁ ଡ୍ରେସ କିନ୍ତୁ ତଥାପି ଧୋଇବା ପାଇଁ ତ ମାନେ ସୁଖେଇବା ପାଇଁ ତ କିଛି ସେଇ ଇଏ ପ୍ରକାର ଡ୍ରାୟାର ବି ଦେଲେ ବି ତଥାପି ଶୁଖିବନି ସେ। ଯୋଉ ଜିନିଷ। କାରଣ ଆଜ୍ଞା ହଁ। ହୁଁ ଆଜ୍ଞା।
ଭଗବାନ ତ ଚାଲୁଚନ୍ତି ଆଉ।
ଆଜ୍ଞା। ଆପଣ କିଛି ସେପଟେ ମାନେ ଆପଣଙ୍କର କିଛି ସାର୍ ମା ମ୍ୟାଡାମ ଯୋଉ କହିଲେ କି ଯୋଉ ଆମର ଅ ପୂଜା ପର୍ବାଣୀରେ ରେ କିଛି ଆପଣ ଯେମିତି ଫାଷ୍ଟିଙ୍ଗ ମାନେ ଯୋଉ ଉପବାସ କିଛି ଆପଣ କରନ୍ତି?
ମୁଁ ଉପବାସ ଏତେ କରେନି। ଭଗବାନଙ୍କୁ ସବୁବେଳେ ଡାକେ। ଆମର ଯୋଉ ସାବିତ୍ରୀ ବ୍ରତ ଟା କରେ। ଆଉ ଗୁରୁବାର ଟା କରେ। ମାର୍ଗଶିର ମାସ ଗୁରୁବାର। ଆଉ ସୁଦଶା ବ୍ରତ ସେଇ କରେ ଆଉ ଆମର ଚି ତା ଲାଗି ଅମାବାସ୍ୟା ଯେହେତୁ ଆମେ ବ୍ୟବସାୟୀ ଘରର ବୋହୁ ଆମେ ଆମର ଗୋଟେ ଚିତା ଲାଗି ଅମାବାସ୍ୟା। ବହୁତ ବଡ ପର୍ବ। ନୂଆ ଡ୍ରେସ ବହୁତ ସେଥିରେ ଆମର ରୁହେ ସେଟା ମୁଁ କରେ। ଆଉ ସଂକ୍ରାନ୍ତି।
ଆଜ୍ଞା।
ଏଇ ଏଇ ଇସ୍ତିକି କରେ ଶ୍ରା ଧ ମଉଳାଶ୍ରଦ୍ଧ ଏତିକି ଆଉ ଅଧିକ କିଛି କରେ ନା ଭାଇ।
ଆଜ୍ଞା ଯୋଉ ମାନେ ଯୋଉ କହିଲେ କି ଆପଣ ଯୋଉ ହଁ ଆପଣଙ୍କର ବ୍ୟବସାୟ ଘର ମାନେ କଣ ଗୋଟେ ଅଲଗା କହିଲେ ଚିତ କଣଟା ଉ ଚିତା ଲାଗି ଅମାବାସ୍ୟା ସେଟା କଣ କେମିତି ସେଟା କେମିତି କଣ କରନ୍ତି?
ସେଥିରେ ଆମର ଗୋଟେ ବକ୍ସ ଭଳିଆ ବାକ୍ସ ଭଳିଆ ଅଛି ଆଗର ସେଥିରେ ସୁନା ରୂପା ହୀରା ମୋତି ମାଣିକ ସବୁ ରହିଚି। ଆମର ସେଟା ପୂଜା ହୁଏ ବିଭିନ୍ନ ପ୍ରକାର ଟଙ୍କା ବି ରହିଚି।
ଆଜ୍ଞା।
ରହେ ଅଲଗା କାର୍ଯ୍ୟ ଅଛି ପୁଣି କେତେବେଳେ ମିଶିଲେ କଥା ହବା। ଧନ୍ୟବାଦ ଜୟ ଜଗନ୍ନାଥ।